ହାଲୋ
ହ୍ୟାଲୋ ନମସ୍କାର ସାର୍।
ନମସ୍କାର ମ୍ୟାଡ଼ାମ।
ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି ସାର୍ ନେଟୱାର୍କ ଅଛି ତ?
ହଁ ହଁ ନେଟୱାର୍କ ଅଛି ନେଟୱାର୍କ ଅଛି।
ଆଜ୍ଞା ନାଇଁ ମୁଁ ଏଇଠି ଏମତି ରୋଷେଇ କରୁଥିଲି ଆଉ ଆପଣ କଣ କରୁଥିଲେ?
ମୁଏଇ ବସିଥିଲି ଘରେ ଆଉ।
ଆଚ୍ଛା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି ସମସ୍ତେ।
ଆଚ୍ଛା। ସାର୍ ଆପଣ କହୁଥିଲେ ଦିଲ୍ଲୀ ଯାଇଥିଲେ ବୋଲି? ଅଁ ତ ସେଠି କଣ କେମିତି ବୁଲାବୁଲି କଲେ ଆଉ କୁଆଡ଼େ କଣ ଯାଇଥିଲେ?
ହଁ ଦିଲ୍ଲୀତ ଯାଇଥିଲୁ ଗୋଟେ ଦିନ ମୁଁ କହୁଥିଲି ଆମେ ଯୋଉ ହୋଟେଲରେ ରହୁଥିଲି ମୁଁ
ହଁ।
ସେଇଠୁହି ବସରେ ପଳେଇଥିଲୁ ସେସବୁ ନିକଟସ୍ଥ ପ୍ରସିଦ୍ଧ ସ୍ଥଳ ଯେତେକ ଅଛି ଆମର। ପର୍ଯ୍ୟଟନ ସ୍ଥଳୀ ସବୁ ବୁଲେଇ ଦେଇଥିଲେ। ତାପରେ ତାପରଦିନ ଦିଲ୍ଲୀ ରୁ ପଳିଥିଲି ମୁଁ ଆଗ୍ରା ତାଜମହଲ।
ଓହୋ ସେଆଡ଼େ ଯାଇଥିଲେ?
ହଁ।
କେମିତି ଯାଇଥିଲେ?
ଅଁ। ଟ୍ରେନରେ ଯାଇଥିଲି ରେଳରେ।
ଆଚ୍ଛା।
ହଁ। ତ ଦିଲ୍ଲୀ ଷ୍ଟେସନରୁ ମୁତ ରହୁଥିଲି ସେଇଠି ପାହାଡ଼ଗଞ୍ଜ ପାଖରେରେ
ହଁ ହଁ ହଁ ହଁ ରହୁଥିଲେ।
ତ ସେଇଠୁହିଁ ଟ୍ରେନରେ ଯାଇଥିଲି ହାରି ଆଗ୍ରା। ବାକି ସେଇଟା ଦିଲ୍ଲୀ ରେଳ ଷ୍ଟେସନରୁ ଆଗ୍ରା ରେଳ ଷ୍ଟେସନ
ଆଜ୍ଞା।
ଦୁଇଶହ କୋଡ଼ିଏ ତିରିଶି କିଲୋମିଟର୍ ପାଖାପାଖି ହବ।
ଏତେ ବାଟ?
ହଁ।
ଆପଣ ଟିକେଟ୍ କଣ ଆଗୁଆ କିଛିକରି
ନାଇଁ ନାଇଁ ସେଇଟା ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ମିଳିଯିବ ଏଇଆ ସାଙ୍ଗେ ସାଙ୍ଗେ ଗଲେ ଏ ଆପଣ ଅଁ ଜେନେରାଲରେ ଯଦି ଯାଇପାରିବେ ଟିକେ ଅସୁବିଧା ହବ
ଆଚ୍ଛା।
କାହିଁକିନା ତତ୍କାଳରେ ଆଉ ସିଟ୍ କିଛି ମିଳେନି।
ହୁଁ ବୁଝିଲି ଆଉ ତଆପଣ ସେଇଠି ଜେନ୍ ମାନେ ସାଙ୍ଗେ ସାଙ୍ଗେ ତତ୍ ଫଳରେହିଁ ଟିକେଟ୍ ଇଏ କଲେ?
ଅଁ ମୋର ଯେତିକି ମନେ ପଡ଼ୁଚି ସତୁରିରୁ ଅଶି ଟଙ୍କା ଲେଖାଏ ଟିକେଟ୍ ଥିଲା।
ଓହୋ ହେ ବହୁତ୍ କମ୍ ଥିଲା ତାହେଲେ।
ହଁ, ବହୁତ୍ କମ୍।
ଉଁ, ଆପଣ କେମିତି, କେତେବେଳେ, ବାହାରିଲେ? ସେଇଠୁ, କଣ ପୁରା ପାଖରେ ଥିଲା, ରେଳ ଷ୍ଟେସନଟା?
ହଁ, ତ ମୁଁ ଯୋଉ ହୋଟେଲରେ ରହୁଥିଲି, ସେଠୁ ଚାଲିକି ଯିବାର ବାଟ। ଦଶ ମିନିଟ୍, ଲାଗିବ ଚାଲିକି ଗଲେ।
ଆଚ୍ଛା, ଆଚ୍ଛା ଏତେ ପାଖରେ ନାଇଁ।
ହଁ, ପୁରା ରେଳ ଷ୍ଟେସନ ପାଖରେହିଁ, ହୋଟେଲ୍ ନେଇକି ରହୁଥିଲି।
ହଁ, ହଁ, ହଁ।
ତ ସକାଳ। ଆଠେଟା ନା ସାଢ଼େ ଆଠଟା ବେଳେ ଥିଲା ଟ୍ରେନ୍ ଟାଇମଂ ଥିଲା।
ଆଚ୍ଛା।
ହଁ ତ ସେଇ ଟାଇମ ରେ ବସିଲି ପହଞ୍ଚି। ଚିଲି ମୁଁ, ପାଖା ପାଖି ଗୋଟେ ଆଡକୁ। ବାରେ ଟାରୁ ଗୋଟେ ଭିତରେ ଯାଇକି ପହଞ୍ଚି ଥିଲି।
ଆଚ୍ଛା।
ହଁ।
ତ, ସେଠି ଖାଦ୍ୟ ପାନୀୟ ସବୁ କେମିତି ଥିଲା।
ଆପଣଙ୍କ ର ପଛ ଆଡୁ କିଛି ଶବ୍ଦ ଶୁଣା ଯାଉଛି, ମ୍ୟାଡାମ।
ଓହୋ, ଏବେ ବି ଆସୁଛି କି?
ଆଁ, ହଁ ଆସୁଛି କିନ୍ତୁ, ଆପଣଙ୍କ ଆବାଜ ବି ଆସୁଛି। କିଛି ଅସୁବିଧା ନାହିଁ।
କିଛି ବି ତ ସେମିତି ଶବ୍ଦ ନାହିଁ ଏଠି ଆସୁଛି କିଛି ଏବେ ଠିକ ଆସୁଛି କି?
ହଁ, ଏବେ ଠିକ ଅଛି ଠିକ୍ ଅଛି।
ଆଚ୍ଛା ବୁଝିଲି ହଉ କୁହନ୍ତୁ, ସେ ଖାଦ୍ୟ ପାନୀୟ କିପରିଥିଲା?
ତ। ସକାଳୁ ହିଁ, ରେଳ ଷ୍ଟେସନ ରେ ଯାହା ଖାଇ ଦେଇଥିଲି। ଆ ବିସ୍କୁଟୁ ଥଣ୍ଡା ପାନୀୟ ଟିକେ ପିଇ ଦେଇଥିଲି।।
ହଁ।
ଆଁ ତ ସେଠି। ପହଞ୍ଚିଲା ପରେ, ଆଗ। ପଳେଇ ଥିଲି ବୁଲିବାକୁ ତାଜମହଲ।
ଆଚ୍ଛା।
ହଁ ଜାଣିଥିବେ ଆଗ୍ରାରେ ବିଶ୍ଵ ପ୍ରସିଦ୍ଧ ତାଜମହଲ ଅଛି ଆମର।
ହଁ, ହଁ, ହଁ ଅଛି ତ, ତା ପାଇଁ ଟିକେ ହରିକା କଣ କେମିତି ରହୁଛି?
ତାଜମହଲ ପାଇଁ। ଟିକେଟ‌ କେତେ ଟଙ୍କା ମୋର ସଠିକ ରୂପରେ ମନେ ପଡୁନି।
ଆଜ୍ଞା ମୁଁ ଯେବେ ଯାଇଥିଲି।
ଷାଠିଏ ଟଙ୍କା, ଲେଖା ଜଣକା।
ଆଚ୍ଛା। ଆମର କୋ ସେ ଟାଇମ ରେ କୋଡିଏ ଟଙ୍କା ଥିଲା।
ଆଚ୍ଛା ଆପଣ ଯାଇଛନ୍ତି ତାଜମହଲ ଆଗରୁ।
ହଁ, ହଁ, ହଁ ଯାଇଛି।
ଆଚ୍ଛା, ଆଚ୍ଛା।
ଆଉ କୁହନ୍ତୁ।
ତ ସେଇଠୁ ହିଁ, ଟିକେଟ କରିକି ଯାଇଥିଲି। ତାଜମହଲ ପଳେଇଥିଲୁ।
ସେଟା, କଣ ପାଇଁ ପ୍ରସିଦ୍ଧ ଜାଣିଛନ୍ତି।
ହଁ, ତାଜମହଲ ଟା।
ହଁ, ହଁ, ହଁ କଣ ଅଛି ସେଠି ଦେଖିବା ପାଇଁ?
ଆପଣ, ଯାଇଥିଲେ ପରା କହୁଥିଲେ।
ହଁ, ଉଁ ଯେତେ ବେଳେ ଛୋଟ ଥିଲି ମୁଁ ନିହାତି। ତି ଯାଇଥିଲି ବାର ବର୍ଷ ପୂର୍ବରୁ ଆଜ୍ଞା।
ହଁ ସେଇଟା ତ ଆମର କୁହନ୍ତି ଯେ। ଶାହାଜାନ ବନେଇଥିଲେ ତାଙ୍କର ବେଗମ ମୁମତାଜଙ୍କ ପାଇଁ। ମୁମତାଜ ଙ୍କ ସ୍ମର୍ତି ରେ। ବନା ଯାଇଥିଲା ସେଇଟା ସେଥି ପାଇଁ ତାକୁ କୁହାଯାଏ ପ୍ରେମର ପ୍ରତୀକ।
ବୁଝିଲି ବୁଝିଲି ରାଜା ସହାଜନ ହୁଁ।
ତ ସେଠି କିନ୍ତୁ ସେଠି ଗୋଟିଏ ଅସୁବିଧା। ଆପଣ ପହଞ୍ଚିଲା ପରେ ପ୍ରଥମେ ସମ୍ମୁଖୀନ ହେବେ ତାପମାତ୍ରା
ଓହୋ ହଁ କଣ ପାଇଁ?
ମୁଁ ଯାଇକି ପହଞ୍ଚିଲି ତାପମାତ୍ରା ଥିଲା ଆଗ୍ରରେ। ଚୟାଲିସ ଡିଗ୍ରୀ ସେଲସିଆସ।
ଓହୋ ଏତେ ଥିଲା।
ପୁରା ଦେହ ଜଳିଗଲା ଭଳିଆ ଖରା।
ଆଜ୍ଞା
ତ ସେଠି ଆପଣଙ୍କୁ ପ୍ରଚୁର ପରିମାଣରେ। ପାଣି ଘୋଳ ଦହି ଏଇଗୁଡା ସବୁ ପିଇବା ପାଇଁ ପଡିବ ହଁ ତ ସେଠୁ ତାପରେ ଟିକେଟ କରିକି ଯାଇଥିଲୁ ଏ ତାଜମହଲ ବୁଲିବା ପାଇଁ
ତା ପାଇଁ ମାନେ ଟିକେଟ ର ସବୁ ଜିନିଷ। ଭିତରକୁ ନେଇପାରିବେ ସେଇ ଯୋଉ ନା ଆଉ କଣ କଣ ଜିନିଷ ନବାର ନାହିଁ
ହ ନବାର ନାହିଁ ମାନେ ଖାଦ୍ୟ କୌଣସି ଖାଦ୍ୟ ସାମଗ୍ରୀ ଆପଣ ନେଇପାରିବେନି।
ଆଛା
ହଁ ପାଣି ବୋତଲ ନେଇପାରିବେ କିନ୍ତୁ କୌଣସି ପ୍ରକାରର ଖାଦ୍ୟ ସାମଗ୍ରୀ ଆପଣ ନେଇପାରିବେନି ସେଇଟା ବାହାରେ ହିଁ ଆପଣଙ୍କୁ ସେ ଯୋଉ ତାଙ୍କର ଉ ଚେକିଂ ଗେଟ ରଖିଛନ୍ତି।
ହଁ
ଠୀ ଆପଣଙ୍କ ବ୍ୟାଗ ରୁ ବାହାର କରିଦେବେ ସେ ତ ଆପଣ। ବାହାରେ ଖାଇ ପିଇକି ଯିବେ ନାଇଁ ତ ବାହାରେ କୋଉଠି ରଖିକି ଯିବେ ଆଉ।
ହୁଁ ବୁଝିଲ।
ଆଉ ବ୍ୟାଗ ବି ବଡ ବ୍ୟାଗ ଆପଣ ନେଇକି ଯାଇପାରିବେନି ଭିତରକୁ ତାକୁ ବି ତାଙ୍କର ସୁବିଧା ଅଛି ଲକର ରୁମ ଅଛି ତା ଭିତରେ ଥୋଇକି ଯିବେ।
ଆଛା କ୍ୟାମେରା ନ ନେଇପାରିବି ଭିତରକୁ
କ୍ୟାମେରା ଆପଣ। ମୁଁ ଯେତିକି ଜାଣିଛି କ୍ୟାମେରା ଆଲାଉ ଅଛି। କିନ୍ତୁ ତାଙ୍କ ଠାରୁ ପରମିସନ ନେଇକି ଆପଣ ଯିବେ ଭିତରକୁ
ଓହୋ ବୁଝିଲେ
ହଁ
ମୁଁ ଶୁଣିଥିଲି ତା ପାଇଁ କିଛି ଅଲଗା ପଇସା ନଉଛନ୍ତି ବୋଲି।
ହଁ ମାନେ ସେ ସେଇଟା ହି କହିଲି ଯଦି ନଉ ସେମତି କିଛି କ୍ୟାମେରା ଫୋନ ତ ଆଲଉ ଅଛି
ଆଜ୍ଞା ହ ଫୋନ ତ ନେଇପାରିବେ ହଁ
କ୍ୟାମେରା ପାଇଁ ସେ ସେଥିପାଇଁ କହିଲି ଯେ ସେମାନଙ୍କ ଠାରୁ ପରମିସନ ତ ପଇସା ନଉଥିବେ ମୁଁ ତ ନେଇନଥିଲି ମୁଁ ଆଉ ଜାଣିନି।
ଆଛା ଆଚ୍ଛା ହଁ ହଁ ତାଙ୍କ ଭିତରକୁ ଗଲା ପରେ ଆଉ କଣ ସବୁ ଅଛି। କ ସବ ବୁଲିଲ ଦେଖିଲେ।
ନାଇଁ ବହୁତ ବଡ ତ ତାଜମହଲ ଆମର ହେଇଛି ଧଳା ମାର୍ବଲରେ ପୁରା ହୁଁ ଯମୁନା ନଦୀ ଉପରେ ହେଇଛି ତାକୁ କହନ୍ତି ଯମୁନା ନଦୀ କୂଳରେ ତେଣୁ ଉପରେ ସେ
ଆଛା
ହଁ ବାକି ତାଜମହଲ ଭିତରକୁ ବସିବା ପାଇଁ ପଚାଶ ଟଙ୍କା ଟିକେଟ କିନ୍ତୁ ମାନେ ତାଜମହଲ ଗେଟ୍ ଭିତରକୁ ବସିବା ପାଇଁ କିନ୍ତୁ ଆମର ପୁରା ଭିତର ଯୋଉଟା ଅଛି ଆମର କୁହନ୍ତି କବରସ୍ଥାନ ଯୋଉଟା
ହଁ।
ସମାଧିସ୍ଥଳ ଆ ରାଜାଙ୍କର ଆଉ ତାଙ୍କ ବେଗମଙ୍କର ଯୋଉ ଅଛି ଶହାଜାନ୍ ମୁମତାଜଙ୍କର ତା ଭିତରକୁ ଯିବା ପାଇଁ ଆପଣଙ୍କୁ ଦୁଇଶହ ଟଙ୍କା ଟିକେଟ କରିକି ଯିବା ପାଇଁ ପଡିବ।
ଓହୋ ବୁଝିଲି।
ଆପଣ ଯାଇଥିଲେ ତା ଭିତରକୁ?
ହଁ ଯାଇଥିଲୁ ତ ଆମ ଟାଇମ ତ ତ ବହୁତ ବୋଧେ ଏତେ ପଇସା ନଥିଲା।
ସେଇ ଟାଇମରେ ଆପଣ କହୁଛନ୍ତି ବାର ବର୍ଷ ତଳେ ଯାଇଥିଲେ ବୋଲି ସେ ସମୟରେ ତ ନଥିବ କେବେ ବି ୟାର ତ ଟିକେଟ ଏତେ ଟଙ୍କା ନଥିବ ନାଇଁ ତ ବିଲକୁଲ ବି ନଥିବ।
ଏ ଟିକେଟ ନଥିଲା ମୋର ଯେତିକି ମନେ ପଡୁଛି।
ହଁ।
ତ ଭିତରକୁ ବି ଯାଇଥିଲୁ ଦେଖିଲୁ ବହୁତୁ ବଡ ଜାଗାରେ ତ ହେଇଛି
ହଁ ହଉ
ହୁଁ। ବାକି ତା ଭିତରୁକୁ ଚପଲ ଆଲାଉ ନାହିଁ ମେନେ ଭିତରକୁ ପିନ୍ଧିକି ଆପଣ ଯାଇପାରିବେନି। ତା ପାଇଁ ସେଠି ଏ ପା ପାଞ୍ଚ ଟଙ୍କା ଦଶ ଟଙ୍କା ଲେଖାରେ ମିଳୁଛି ଆମର
କଣ?
ପୁନଃ ବ୍ୟବହାର ଯୋଗ୍ୟ ସକ୍ସ ମୋଜା।
ଆଚ୍ଛା ଆଚ୍ଛା ବୁଝିଲି।
ହଁ ସେ ଯୋଉ ମୋଜା ପିନ୍ଧିକି ଆପଣ ଯିବେ କାହିଁକି ନା ଜୋତା ହେରିକା ପିନ୍ଧିକି ଗଲେ ସେଇଟା ଯେହେତୁ ଧଳା ମାର୍ବଲରେ ହେଇଛି ଧଳା ପଥରରେ ସେଟା ଖରାପ ହେଇଯିବ ନା ଜାଗା! ସେଥିପାଇଁ ଏଇ ନିୟମଟା ବନା ହେଇଛି ଆଉ।
ଓହୋ ବୁଝିଲି। ହଉ ତ ଗଲେ ତା ଭିତରେ କଣ ଅଛି ଦେଖିଲେ?
ସେଠି ଦୁଇଟା ତ ଅଛି ରାଜାରାଣୀ ଶୋଇଛନ୍ତି ମାନେ ଶୋଇଛନ୍ତି ମାନେ ଦି ଜଣଙ୍କର ସମାଧି ସ୍ଥଳ ଅଛି ପୁରା ପାଖାପାଖି ବନା ଯାଇଛି ସମାଧି ଦି ଟା।
ହଁ ହଁ ହଁ। ତ ସେଠି ଯମୁନା ନଦୀ ଦେଖିଲେ?
ହଁ ତାଜମହଲ ପଛ ପଟେ ଅଛି ଯମୁନା ନଦୀ ସେଠି ଯାଇକି ଦେଖିପାରିବେ।
ହଁ ବୁଝିଲି।
ଆଚ୍ଛା ହଉ ମ୍ୟାଡ଼ମ ମୋର ଗୋଟେ କଲ ଆସୁଛି ମୁଁ ପରେ କଥା ହଉଛି ଆପଣଙ୍କ ସ
ଆଜ୍ଞା ଧନ୍ୟବାଦ।
ଆଜ୍ଞା।